ହୁଁ।
ଶୁଭିଲା ନା।
ହଁ ଶୁଭୁ ଗାଧେଇକି ଠାକୁର ପୂଜା କରିସାରିଲୁଣୁ।
ହଁ ଲୋ ଏଇନେ ସାଢେ ନଅଟା ହେଲାଣି ମୁଁ ଆଠଟା ସୁଦ୍ଧା ଯାହା ବି ହେନେ ଗାଧେଇବି। ସେ ସ ସାତଟା ସାଢେ ସାତଟା ସୁଦ୍ଧା ପଳେଇବେ ନା ମୋର ଆଉ ତାପରେ କଣ କାମ। କାମ ନୁହେଁ ମୁଁ ତାପରେ ଗାଧେଇ ପଡେ କାଇଁ ବସିମି କାହିଁ ଖାଲିଟାରେ।
ଆଜ୍ଞା ଆ ଚଞ୍ଚଳିଆ ଲୋକ ଆଉ।
ନା ଲୋ ଚଞ୍ଚଳ କଣ ଖାଲି ବସିବା ପାଇଁ ହଁ ତୋର ଟିକେ ଛୁଆ ପିଲା ଧନ୍ଦା ମୁଁ ଏତେ ଥର ଛୁ। ଛୁଆ ପିଲା ଧନ୍ଦା କଣ କିଛି କାମ ନାହିଁ ନା। ଦେ ତାଙ୍କେ ଖାଇଲେ ସିଏ ପଳେଇଲେ ତାପରେ ସରିଲା ମୁଁ ମୋ କାମ କରେ। ଗାଧୁଆ ବେଳ ରୋଷେଇ କରିମି ସାଢେ ଦଶଟା, ଏଗାରଟା ହେଲେ କରିମି ଆଜି। ଦେଇ ଖାଲି ମାଛ ତରକାରୀ କରିିଛନ୍ତି ମୁଁ ଖାଲି ଭାତ କରିମି ଆଉ କିଛି କରିବାର ନାହିଁ।
ଆଣି ସାରିଲୁଣି ମାଛ।
ହଁ ମାଛ ଆଣିକି ନା ଦେଇ ଦେଇକିନା ଯାଆନ୍ତି ମୁଁ ଯାଏନି ମାର୍କେଟ ଟିକେ ପୁରା ଦୂର ଲୋ। ସେଇଥିପାଇଁ ମୁଁ ଯାଇପାରେନି ବୋଲି ମୁଁ କିଏ ଖାଲି ତ ଯିବ ଆସିବ ମୁଁ ଯାଏନି ସେ ଆଣକିରି ଦେଇ ଦେଇ ଯାନ୍
ହୁଁ ତୁ ତ ରୋଷେଇ କରିକି ତ ରଖିଦେଇଥିବୁ ଆଉ।
ନାହାଁ ନା ମୁଁ ସେ ଆସିଲା ବେଳୁକୁ ସେଥିପାଇଁ ରୋଷେଇ କରମି ଲେଟେରେ। ଗୋଟେ ପଟେରେ ଭାତ ବସେଇମି ଟିକେ ମାଛଟା ଭାଜିକି ତରକାରୀ କରିଦେମି ସଇଲା ଆଉ। ସାଢେ ବାରଟା ହେନେ ଯାଇଁକି କରିମି।
ହଁ ସେ ଆସିଆକୁ ଥିବ ଘନ୍
ହଁ ଘଣ୍ଟେ କନ୍ଦର ମୋର କାମ ସାରିଦେମି ହଁ। ମୁଁ ଏଇନା ଖାଇକୁ ରୁଟି ଭଜା ଖାଇଦେଇଛି ଖାଇଦେଇକି ଯାଉଚି ଟିକେ ମୋବାଇଲ୍ ଚଲେଇମି ମୋବାଇଲ୍ ଚେଲେଇ ଯଦି ନିଦ ଆସିଲା ତାହେନେ ଟିକେ ଶୋଇ ପଡିମି। ଉଠିମି ତାପରେ। ତାପରେ ମୁଁ କହିନି ନା ନା ଟିକେ ଯାଇକି କଥା ହେଇଯାଏ ମୋର ବି ଭୋଉତୁ କଲ୍ ବାକି
ଏଇନାକେ ଅଶାନ୍ତି ସାଙ୍ଗେରେ କଥା ହଉଥୁନି ଅଶାନ୍ତି ସାଙ୍ଗେରେ କ ନା ତାର ଯାଉ ନାହିଁ ସିଏ ତା ପୁଅ କଥା କହୁଥେଲା ଚଗଲା ହଉଛି।
ସିଏ ବା କହିଲା ସିଏ ତାଙ୍କର ଜାଣି ଡଉଟି କରୁଚି।
ହଁ ଘରେ ଡଉଟି କରୁଚି ବା ସେ ଘରୁକୁ ଜିନିଷ ପଠଉଚନ୍ତି ତାର କରୁଚି ଆଉ ତାର ଉଁ ଆଁ ଉଁ
ହଁ ଯଦି ପୁରା ଯାଇଁକିନା ଡିଉଟି କରିବ ଅଫିସରେ ଯାଇଁକିନା ଯଦି ସେଠି କମ୍ପାନୀଲେ ଯାଇଁ ଏଇନେ ଡିଉଟି କରିବ ତମୁକୁ ସତର ହଜାର ଟଙ୍କା ଲେଖା ଦଉ ଥିବେ ବୋଧେ ଇଏ ଘରେ କରୁଚି ମାନେ ଅ ଅ ଯାହା ହେନେ ଅଳ୍ପ ଦଉଥିବେ ଆଉ। କିନ୍ତୁ ନନା ହେଇ ସିଏ ଯେତେବେଳେ ତା ପୁଅ ହେଇନଥିଲା ସେତେବେଳେ ସିଏ ଢେର ପଇସା ରୋଜଗାର କରୁଛି।
ହ। ହଁ ତାର କଁ ସେଠି ତାର ବଢିଆ ଇଏରେ ରହିଚି ଓଡିଆ ଲୋ ଓଡିଆ ଲୋକ ବି ସେଠି ରହୁଛନ୍ତି।
ହଁ ସେଇଆ ସେ ଆଗୁରୁ ତା ବର କୋଉ ଦିନ ଠାରୁ ରହିଲେଣି। ଆଉ ଏଟା କଲୋନୀ ଭଳିଆ ସିଏ ରହିଛି ଆଉ ଆଉ ତା ବରର ଜାଣିଚୁ ନା କିଛି ନିଶା ନାହିଁ। କିଛି ପିଆ ପିଇ ସାଧା ପୁଡିଆ ଗୋଟେ ଖାଇବେନି ସିଏ। ହଁ ସାଧା ପୁଡିଆ ଗୋଟେ ଖାଇବନି ଜାଣିଲୁ ନା।
ହଁ।
ଆଉ ଇଏ ଅସନ୍ତି ଦେଖୁନୁ ନା କେମିତି କ କଇ ପାଚୁ ବାହାର କରିଦବ କଥା କହି କହିକା।
ସେଇଆ। ନା ଭଲ ପିଲା ତା ତା ସ୍ଵାମୀଟା ଭଲ ପିଲା ଆସିନେ ଭଲ କଥା କହିବ ଇଏ କରିବ। ତାକୁ ଡାକିବ କାଳୀ କହିବ କାଳୀ କଥା କୁହନା ଏ କାଳୀ ଯା ହବ ଇମିତି ହଉଥୁବ
ହଁ ଆଉ ଏଟା ବି ସେଇଭଳିଆ ହଉଥୁବ ନା ଆଉ।
ହଁ ତା କା ସିଏ ସବୁବେଳେ କାଳୀ ଡାକେ ତାକୁ।
ତାର ବାଡ ବତା ମାନୁ ନଥବ ତା ତା ମାଉସୀ ଘଟିକି ଯାଇକି ତାକୁ ଭଲ ପାଇକି ବାହା ହେଇଚି।
ହୁଁ ଭଲ ପିଲାଟା।
ହଁ ପିଲାଟା ଭଲ ପିଲାଟା ତା ଭାଗ୍ୟଟା ତେଜେ। ତାଙ୍କର ସମସ୍ତଙ୍କର ଭଲ ଚାନ୍ଦୁରି ତା ବରଟା ତ ଇଏ ହେଇଗଲା।
ହଁ।
ଆଉ ଶାନ୍ତିର ତ ତାର ବି ହେଲ ହଁ ତାଙ୍କର ତାଙ୍କର ସମତଙ୍କର ଭଲ। ନା
ହୁଁ ହୁଁ।
ଆ ଏଥର ମିନ୍ଦେଇ କି ଦେଖିଥିନି ଶାନ୍ତିିକି ଦେଖିଥିନି ରଜକୁ ଯାଇଥିନି ବା।
ମିନ ଦେଇ ଆସିଲା ତାଙ୍କ ଛାତ ପକଉଥିଲେ ଯେ ସେତେବେଳେ ଆସଥିଲା।
ହୁଁ ହୁଁ।
ସେତେବେଳୁ ରୋଷେଇ କରୁଛୁ ନା କଣ କରୁଛୁ?
ନା ଲୋ ଭାତ ବସଛି। କିଛି କରିନହିଁ, ସଫା କରବି। ମୋତେ ଦେଖିକି ଲୁଗାପଟାର ଡରମାଉଛି।
ସଫା କରିବି ବଲିକି?
ହ
ଆଉ ତୋର, ତୋ ଦିଟା ଛୁଆଙ୍କର ଆଉ ତୋ ଇଏ ର।
ମୁଁ ଜମାବି ସେଥିପାଇଁ ଇଏ କରିକି ରଖେନି।
ହୁଁ।
ମୁଁ ବା ଆଙ୍କର ସେମିତି ରଖେନି। ମୁଁ ସବୁଦିନ ସଫା କରିଦିଏଁ। ମୁଁ ସେ ଆସିବେ ଯଦି ଚାରି ବଳେ କି ରାତିରେ ହେନେବି ସଫା ସେ। ହଁ।
ପାଗକୁ ଟିକେ ସଫା କରବୁ। ଯଦି ଟିକେ କହିବୁ ଶୁଖେଇବୁ ନ ଶୁଖିଲେ ଗନ୍ଧେଇବ ଇଏ ରାଉ ରଉ ରାଉ ରାଉ ହଉଥିବେ।
ହଁ।
ବହୁତ ଗୁରା କଣ ସଫା କରୁଛୁ। ହେରା କାଇଁ ଗନ୍ଧଉଛି। ଆଉ ବର୍ଷା ପାଗ ହେଲା ବେଳେ ତ ସଫା ନକନେ ତା ପଦିନକୁ ପୁଣି ଚାରି ହଳ ପଡୁଛି ନା ନାଇଁ? ମୋର ଡେଲି ମୋର ସଫା କଦି ମୋ ଡ୍ରେସ୍ ମୋର ଲୁଗାପଟା ଯା ଅଛି ମୋର ସଫା ଅଛି।
ମୁଁ ସେଇ ସବୁଦିନ ସଫା
ଆଉ ସିଏ ତାଙ୍କର ତାଙ୍କର ବାପ ଛୁଆଙ୍କର ଟିକେ ଗନ୍ଧେଇବନି। ତୁ କମ୍ଫର୍ଟ ଦେଇକି ଶଖେଇବୁ ତଥାପି ତାଙ୍କର କହିବେ ଆମର ଗନ୍ଧଉଛି।
ହୁଁ, ଏଇନେ ବର୍ଷା ପାଗଟା ମାନେ ଗନ୍ଧୋଇବ।
ହୁଁ। କମ୍ଫର୍ଟ ଦୋ ଯାହା ଦେ ଟିକେ ଯାହା ନେ ନା ଆମର ସେ ବାସିବ ନାହିଁ। କାହିଁକି ବାସିଲା? ବାବୁ ତାଙ୍କ ନିୟମ ତୁ ଶୁଣିଲେ ତୁ ମୁଣ୍ଡରେ ହାତ
ହୁଁ କିଏ ଗୋଟେ ଫୋନ କ
ହଁ ସେ ଯିଏ ଫୋନ କରିଥାନ୍ତୁ ଆମର ହେଇଯାଉ ଦଶ ମିନ୍ ଟି।
ହଁ ହଁ।
ସେ ତାର ସକାଳୁ କଣ ରୁଟି ଭଜା ଖାଇକି ଗଲେ?
ନାଆଁ ଲୋ ରୁଟି ଭଜା ଖାଇ ଦେଇଛି ମୁଁ। ଉଁ କଣ କନି? ମୁଁ ଖାଏ ଏକ୍ ରେ ଇଏଭ କରିବେନି
ମାନେ ସିଏ ତାର ଖାଇକି କଣ କଲେ ପୁଣି?
ସେ ଖାଇଲେ ତାଙ୍କର ମଟର୍ ତର୍ ର୍କାରୀ କରିଥିନି।
ଉଁ ହୁଁ।
ହୁଁ।
ସେ ତଙ୍କର ରୁଟି ଖାଇ ଦେଇେଥିବେ।
ହଁ ସେଏ ରୁଟି ହଁ ରୁଟି ମଟର ତରକାରୀ ଖାଇକିଗଲେ ମଟ ତରକାରୀ କଣନି କାଲି ରାତ୍ ଥିରେ ମଟର ତରକାରୀ କରିଥିଲିନି ଆଉ ଟିକେ ଅଧିକ ହେଇଯାଇଥିଲା ବୋଲି ମଟର ମୁଁ ଦିଟା ରଖିଦ ଦେଇଥିନି। ତାପରେ ତାଙ୍କ ଭଜା ହେନେ ସେ କେମ ଶୁଖିଲା ଶୁଖିଲା।
ଆଇ ଯୋ ଫ୍ରିଜ ରଖୁଛୁ ନା ଲୋ?
ନା ଲୋ। ନା ମଟର ତର୍କାରୀ ରଖିିନଥିନି ମଟର ଭେଦେଇକି ରଖିଥିନି ମୁଁ।
ହଁ ହଁ।
ସେୟାକୁ ପୁଣି ତରକାରୀ କନି ସକାଳେ ଏଠି ଫ୍ରିଜ ରେ ରଖେନି। ରଖିନି କି ବି ଆଣିବି ନାହିଁ, କଣ କାମ ମୋର ଫ୍ରିଜ୍ ଆଣିବି ଆମର ଘରେ ଗୋଟେ ଗୋଟେ ଆମର ଘରେ ଏକରେ ଜାଗା ନାହିଁ ଆମର ଗୋଟ ଗୋଟେ ରୁମ ହେଲା। ଗାଁ ରେ ଆଉ ଏଟା ଖାଲି ଆଣିକିନା କୋଉଠି କୋଉଠି ରଖିବୁ।
ଏଠି ତୋର ଅଛି ତ ଫ୍ରିଜ ଗାଁ ରେ ଥିବ।
ହଁ ଆମ ଘରୁ ନେଇନଥିଲି ସେଇଠି ମୁଁ ଗୋଟେ କିନିଥିଲି।
ଉଁ ହୁଁ। ଆ ତାପରେ ଏତା ବୋଇକି ନେ ପୁଣି ଆଣେ ଏତେ ପେରେ ପେରା କରି
କାମ ନାହିଁ ବୋଧେ ଗାଡି ଭଡ଼ା ଜାନ୍ ଚୁନା କେତେ ଖାଲି ଗୋଟେ ଜିନିଷ ନେବୁ ମାନେ ତୋ ଜିନିଷ ଟା ମାନେ ତୁ। କିଣିଚୁ ମାନେ ଲୋଭ ଲାଗିବି ନା ନେଇଁ କି ଯିବା ପାଇଁ ତୋ ଗାଡି ଭଡା ଦବୁ କାମ ନାହିଁ ମୁଁ ସେଥିପାଇଁ ଥାଉ ଥାଉ।
ସେୟା।
କାମ ନାହିଁ
ହୁଁ ଉଁ। ଆଉ।
ଆଉ।
ମାନେ ଯୋଉ ତୋ ପୁଅ ଫୋନ କରିଥିଲା ନା କରିନି?
ହଁ ମୋ ପୁଅ ଏଇ ସ୍କୁଲ ଯିବା ପୂର୍ବରୁ ଫୋନ କରିବ ଆଗ ଘଣ୍ଟେ ସେ ଆଠଟା ସାଢେ ଆଠଟା ଭିତରେ ପଳେଇ ଆସିବ ନା ସେ ସ୍କୁଲ ଯିବା ପର୍ଯ୍ୟନ୍ତ ଲାଇନ ରେ ରଖିଥିବ ଭିଡିଓ କଲ୍ କରିକି।
ଏ ୟା ବାପୋ।
ଲାଇନ ରେ ରଖିଥିବ ସେ ଗନେ ମୁଁ କାଟିମି ଆମ ଆର ପୁଅ ଟା ଦେଖିଲା ବେଳକୁ ହେଟା ଟିକେ ପେ ପେଟେଇ ପେଟେଇ ପଇଲାଣି ନା ତା ମା ୟନା କଥା କହୁଥିଲା ବା। ହା ପେଟେଇ ପଡୁଛି ତା ହାତ ଖୋଲି ପାରୁନାହିଁ କାନ୍ଦୁଛି ଏମିତି କରୁଥିଲା।
ଅ ହଁ।
ତାର ଏଟା ତିନି ମାସ ହେଇ ନାହିଁ ନା ଲୋ ହେଇ ନାହିଁ।
ଅ ହୁଁ ତା ଦିକରେ ଦିଟା ତକିଆ ଦେଇ ଦଉନି।
ନା ସେ ପେଟେଇବା ପାଇଁ ଇଏ ହେଲାଣି ସେଇଥିପାଇଁ କଡେଇ କଡେଇ ପଡୁଛି ପେଟେଇ ପଡୁଛି ଆଉ।
ଅ ହୋ। ଟାନୁଆ ତା ଟାଣୁଆ ଛୁଆ ଆଉ।
ହଁ ହଁ ଭାରି ଟାଣୁଆ କିନ୍ତୁ ପତଳା ହେଇଛି ମୋଟା ଦେଖା ହୋଉନି। ପତଳା କିନ୍ତୁ ଭାରି ଟାଣୁଆ ଯିବା ଦି ମାସ ହେଇନଥିଲା ବା ଲୋ ହସିଲାଣି ହସିଲାଣି ଆଉ ଆଉ ଆଉ ଆଉ ହେଲାଣି। ଆଉ ଏଇନା ପେଟେଇଲାଣି ମୁଣ୍ଡ ଟା ସିଧା କରିପାରୁନାହାନ୍ତି ତଥାପି ପେଟେଇ ଦେଉଛି।
ତାପରେ ଆମ ଗାଁ ଆମ ପଟିଆ ଛୁଆ ତ ପୁରା ଟାଣେ ନ ହଉଥିଲେ ହେବେ ଆଉ।
ହଁ
ହୁଁ
ତା ମା କିଛି ଖାଇଲେ ଦିଏନି ବାହାର ଖାଦ୍ୟ କିଛି ଖାଇନି।
ଏନା କୋଉ ଖାଇବ ତିନି ମାସ ଛଅ ମାସ ହୋଉ।
ହଁ ଛଅ ମାସ ହେଲେ ହଁ ହଉଛି ପା
ଆଉ କ୍ଷୀର ତ ହଉଛି ଖାଉ ତ ସେ ନା କଣ ଛୋଟ ଛୁଆ ଟା ଦେନ ବେଶୀ ଇଏ ହେଇଯିବ।
ହଁ ନା ସେ ଦବନି ସିଏ ତ ମନା କରୁଛି ମୁଁ ଏଇନେ ସେ ସାଲାସଲାସ ଦବୁ ନା। କହିଲା ନା ତାକୁ ଯୋଉ କଣ କ ଆଣ କରିକି ଦେମି। ମୁଁ ସେ ଆଣ କରିକି ଦେଇକି ତୋର ଯାହା କରିକି ଦେ।
ସେଇଆ ଯ ହଉ ଛଅ ମାସ ଏନା କଉ କିଛି ଦବନି ଏନା କଣ ଦରକାର।
ନାଇଁ ଏଇନା କିଛି ଦବନି ସେ ମୋ ମୋଟା ତ ଏକରେ ମୋଟାରୁ କଣ ମିଳିବ ନା।
ହଁ ହେଲେ ମନ ଦେଇ ତାର ଗୋଟେ ଛୁଆ ଆଣିବ ନା ଆଣ।
ହଁ ଲୋ ମୁଁ ଜାଣିଛି। କୋଉଠୁ ଗୋଟେ ଆଣିବ। ତାର ହେଇ କେତେ ଛଅ ସାତ ମାସ ହେଲାଣି।
ହଁ ମତେ ସେଦିନ ଫୋନ କରିଥିଲା କଣ ବ୍ଲାଉଜ ଦବ ବୋଲି। କହୁଥିଲା ତାପରେ ହେଲା କୁହନ୍ତି କହିଲ ଆମର ଫଙ୍କସନ ହବ। କି ଫଙ୍କସନ କିଲୋ। କହିଲା ତ କୋଉ ଦିନ କାଇଁ ମୋ ପାଖକୁ ଫୋନ କରେନି। ସେଦିନ ଫୋନ କରିଥିଲା କଲା ଫଙ୍କସନ କରିବୁ ଆସିବୁ ନା ନା ତ ଶାଶୁକୁ କହିବୁ ମାନେ କି ଫଙ୍କସନ କରିବୁ କି? କହିଲା ଗୋଟେ ଛୁଆ ଆଣିବୁ। ମାନେ ଭଲ ହେଲା ଆଉ କହିଲା ଇଏ ରାଜି ହଉନାହାନ୍ତି। ସେ ଖାଲି କହୁଛନ୍ତି କଣ ଆଣିକି ଏଠି ବାଲଟି ଏ ଯାତ୍ରା ମେଲେଇବୁ ଇଏ କରିବୁ ନହେଲେ ଛୁଆ ଟା ଆଣିବୁ କେତେ ଗୋଟେ ଖୁସି ର କଥା କଥା ତତେ ଭଗବାନ ଦଉଛନ୍ତି ଦଉ ନଥିଲେ ଟୋଟାଲ ଗୋଟେ ଯୋଉ ବାଟ ହେଲେ ଦଉଛନ୍ତି।
ହଁ ହେଲେ ତାର କେମିତି ହବ କି ତାର ଛୁଆ କେମିତି ହବ କି ତାର ମେନ୍ସେ ଟୋଟାଲି ହଉନାହିଁ। କେମିତି ହବୁ ଛୁଆ। ହେଲେ ତାର ଆଗରୁ ଝିଅ ବେଳେ ତାର ପ୍ରୋବ୍ଲେମ ଥିଲା କି ଆଉ।
ଏମ ତାର ସେଇ ଯୋଉ ଛୁଆ ଟା ନଷ୍ଟ କଲା କୁନୁୁନ ନା ଆଡୁ ତ ସେଇଟା ତାର ପ୍ରୋବାଲେମ୍ ହେଇଗଲା ହେଲା। ତାପରେ ସବୁବେଳେ ମେଡ଼ିସିନ୍ ସିନ ଖାଇ ଖାଇ ଛୁଆକୁ ଇଏ କଲା ନା।
ହଁ ତାଙ୍କ ଦିହଙ୍କ ଭିତରେ ସେଇଥିପାଇଁ ସିଏ ତ ତାକୁ ଛାଡିଲାନି ସେଥିପାଇଁ ତ ବାହାହେଲା।
ହଁ ଆ ସିଏ ମନ୍ଦେଇ କେଇକି କହିଲା ଭାଇାମି କହିଲା ଆଜି ଆଉ ଜଣଙ୍କୁ ବା ହେ ସେ ପୁଣି ବାଟା ଦେବ ନା ନାଇ ଛୁଆ ପିଲଟ ନ ହେଲା ଯଦି।
ଆଉ ହଁ ତୁ ତୋର ତୁ ତୋର ଭୁଲ ଭାଲ କରଛୁ ତୁ ତୋର ବୁଝିବୁ।
ହଁ ସେ ସେଇ
ତାପରେ ତାଙ୍କର ଧନ ସମ୍ପତ୍ତି କଣ ନା ମ କଥା ଏତେ ଧନ ସମ୍ପତ୍ତି ଅଛି କଣ କରିବେ। ତର ଚଟୁ ସିଏ ତାର ଚଗଲା ସେମାନଙ୍କ ସେମାନେ ଖାଇବେ କାହିଁକି କ ତୋର ଗୋଟେ ଛୁଆ ଟା ହୋଇଥାଏ କ ତ ତୋର ତୋର ଭଳିଆ କରିକି ନା ରଖିବୁ ସେଇ ମନଭାଉଜ ଯୋଉ।
ହଁ ମୁଁ କାଳେ ଏଡି ଦେଇ ମେଡି ଦେଇ କହିଲା ହୁଁ ସେ ଯାହା ପଇସା ନେବା ତା ନିଅନ୍ତୁ ଯାହା କରନ୍ତୁ ସେ ପୁଅଟେ ଦବ ପୁଅ ହଉ କି ଝିଅ ହଉ ଟ ଆଣିକି ରଖ କା ଇଏ ତାର ରାଜି ମେଡି ଦେଇ।
ହଁ
ହୁଁ କହିଲ ନା ତୁ ସେ ତାର ମନା କଥା ତାର କିଛି ଦରକାରହିଁ ଖାଲି ଯାଇକି ସିଗନେଚର ମାରିକି ପଳେଇ ଆସୁ ତୁ ତ ଛୁଆ ନା କହିଲଲେ ମୁଁ ଯିବି ତୁ ଆସିବୁ ଆମେ ସେଇଦିନ ଆଣିବା ତାପରେ।
ତାର ହେଲାଣି କି?
ନାଁ ହେଇନେଇ ତାର କଣ ଫୋନ କାଗଜ ପତ୍ର ସବୁ ସଇଲାଣି।
ହଁ ସେ ଆଗୁତିରିଆ ପା କରିକୁରା ଦେବେ ସେ କେତେ ଟଙ୍କା ନବ ବି ସେ ପଇସା ନବ। ନେଇକି ନାଁ ସେ ତାପରେ ଦବ ଆଉ ତାପରେ ଝିଅ ହଉ ହେନେ ବି ଆଣିବ ପୁଅ ହେନେ ବି ଆଣିବ।
ହୁଁ ଉଁ।
ଏଁ ଭଲ ହେଇଛି।
ହଁ ଅଁ।
ସିଏ ଯା ସିଏ ଯେମିତି ଖାଲି ବଡ ମାଆ ଟୋଟାଲି ରହୁନାହିଁ ଏଠିଁ। ତାପରେ ତା ମାନେ ତାକୁ ଟିକେ ଭଲ ଲାଗୁନି ଏକେରେ ତାର ସ୍ବାମୀ ଟା ଇଏ ହେଲା। ଆଉ ପୁଅ ଟା ଯୁଆଡେ ଯିବ ସିଆଡେ ଆଉ ମୋହନ ମାଝି ର ଜାଣିନୁ ନାଁ ହାଉଁ ହାଉଁ ପାଟି। ସେ ଅବଶ୍ୟ କିଛି କୁହେନି ବଡ ମା କୁ ସେ ହାଉଁ ହାଉଁ ପାଟି।
ହଉଲୋ ରହ ତାନେ ମୁଁ ଇଏ କଣ ଫୋନ କଲେଣି ଆଁ ପଛରେ ଆଉ କେତେବେଳେ ଫୋନ କରିବା।
ହଁ।